ହାଲୋ।
ହୁଁ ଆଜ୍ଞା କୁହନ୍ତୁ।
କଣ ଖବର କୁହ?
କଣ ଆଉ ଖବର କହିବି?
ଯାହା ଖବର ଥିବ ସେଇଆ କହିବ ଆଉ।
ହୁଁ ଖବର ଆଉ କଣ?
ବଡ ଜବର ଆଉ, ସେଇଥିପାଇଁ କହିପାରୁନ।
ଏତେ ବଡ କଇ ହଉନି ଆଉ ମେଜରମେଣ୍ଟ ପାଉନି।
ଓ ଫ୍ ତା ମାନେ ବହୁତ୍ ବଡ ଖବର। ତାହେଲେ ଗୋଟେ କାମ କର ଆଗ ମିଠା ଗୋଟେ ଦିଅ ତାପରେ ଖୁସି ଖବର କହିବ ଆଉ।
ମିଠା ତ ଆଜିକାଲି ବହୁତ ମାନେ ରେୟାର ହେଇଗଲାଣି ଆଉ କେଇ ଖାଉନାହାନ୍ତି।
ହୁଁ ଆଉ ତାଲେ କଣ ଦବ ପାନ?
ଆପଣ ପାନ ଖାଆନ୍ତି?
ନା ଏମିତି ଗୋଟେ କହିଦେଲି।
ଏବେ ତ ଆଉ ରଜପାନ ସେମିତି ମିଳୁନି ନା! ହଉ ଠିକ୍ ଅଛି ବନେଇକି ଦେଇଦେବି ଆଉ।
ହୁଁ ତାହେଲେ ଭ ଭଲ ହେଲା ଆଉ, ରଜରେ ପାନ ଖାଇନଥିଲି ପରେ ଖାଇବି ଯେମ୍
ହୁଁ ଆପଣ ପରେ ଖାଇଦେବେ ଆଉ।
ହଁ।
ସବୁ ଜିନିଷ ପଛେରେ କରି ହ
ହଁ।
ମୁଁ ବି ରଜରେ କଣ କହିଲେ ମାନେ ଆ ଉଁ ପାଞ୍ଚ ବର୍ଷ ତଳର କଥା କହୁଚି ମୁଁ ସେତେବେଳେ ଯେତିକି ପାନ ହୁଏନି, ପାନ ଖାଏନି ଗୋଟେ ଖଣ୍ଡେ ଖାଇଥିବି କିନ୍ତୁ ଏଇ ପାଞ୍ଚ ବର୍ଷ ହେଲାଣି ମୁଁ କିଛି ପାନ ବି ଖାଇନି ଦୋଳି ବି ଝୁ ଝୁଲି ନଥିଲି ଏଇଥରକ ଟିକେ ଲାଗିଥିଲା ଝୁଲିଚି। ମାନେ ଦୋଳିରେ ବସିଲେ ଦୋଳିରେ ବସିଲେ ମୋ ମୁଣ୍ଡଟା ବୁଲାଏ।
ଆଚ୍ଛା ଆଚ୍ଛା ଆଚ୍ଛା।
ତାର ଇନସିଡେଣ୍ଟ କହୁଚି ଶୁଣନ୍ତୁ। ମାନେ ମୁଁ ବୋଧେ ପଢୁ ଥିଲି ସପ୍ତମ କି ଅଷ୍ଟମ କଥା କହୁଚି ସପ୍ତମ ବୋଧେ ଆମର ଏଇ ଠି ଯୋଉ ଦଉଡି ରଶିର ଯୋଉ ଦୋଳି ଥାଏ ପୁରା ଲଙ୍ଗର ଶୋଇ ବି ପାରିବ ତାଠି ଜାଲି ଭଳିଆ
ଆଚ୍ଛା ଆଚ୍ଛା ହଁ।
ନଥାଏ ହଁ ହଁ ପ୍ଲାଷ୍ଟିକ ର ସେଇଟା ଆମ ଘର ପାଖରେ ଜଣଙ୍କର ତାଙ୍କର ଭଲ ସୁବିଧା ବି ଥିଲା ଆମେ ସବୁବେଳେ ଯାଇଁକି ଝୁଲଉ ସେଠି ଝୁଲଉ ମୋର ଠିକ ସେ ମନେ ନାହିଁ ବୋଧେ ଷଷ୍ଠ ବା ଛୋଟ ତ ଥିଲି ଅବଶ୍ କଣ ହେଇଥିଲା ନା ଆମର ସେ ପଟ ଗାଁରେ ଗୋଟେ ଭାଇ ସିଏ ଆସିଥିଲେ ଆମ ମୋ ଭାଇ ସବୁ ଥିଲେ। ଆମେ ସବୁ ସେତେବେଳେ ପ୍ରାୟ ସବୁ ବୟସ ପାଖାପାଖି ଥିଲୁ ନା ବର୍ଷେ ଏମତି ଦି ବର୍ଷ ଉପର ତ ମୋ ଚାନ୍ଦ ଗୋଟେ ଆମ ଘର ପାଖରେ ମୋ ସାଙ୍ଗ ତାର ମୋର ଦୋଳିରେ ବସି ଯ ସେଇ ଯୋଉ ପାଖ ଗାଁ ରେ ଗୋଟେ ଭାଇ ଆସି ଆମକୁ ଝୁଲେଇ ଦେଇଛନ୍ତି। ସିଏ ବି ଛୋଟ ପିଲ ଇଏରେ ସିଏ କଣ କରୁଛନ୍ତି ନା ମାନେ ଦୋଳିକି ଧରିକି ଝୁଲେଇବେ କଣ ତା ରେ ମୁଣ୍ଡ ଗଳା ଦେଇ ଦେଇେଇଛନ୍ତି ମାନେ ସେ ଦୋଳରେ ମୁଣ୍ଡ ଗଳା ଦେଇ ଦେଇେଇଛନ୍ତି। ଯୋଉଥିପାଇଁ କି ମାନେ ଦୋଳି ଟା ଏମତି ପଲଟି ଗଲା ମୋ ସାଙ୍ଗର ମୋର ପଡିଗଲୁ।
ହ
ଆଉ ମୋ ପଛ ମୁଣ୍ଡ ଟା ବହୁତ ଜୋରେ ମାଡ ହେଇଯାଇଥିଲା ତାର ଦାନ୍ତ ସବୁ ପଶି ଯାଇଥିଲା ଏମିତି ପାଟିରେ ବହୁତ ତ ଖଣ୍ଡିଆ ଖାବରା ହେଇଥିଲୁ। ସେଇ ଦିନଠୁ ଜାଣି ଆପଣ ଜାଣିଥିବେ ଯେତେବେଳେ ଆମ ସହିତ କିଛି ଘଟେ ଆମକୁ କେତେ ଡର ଲାଗେ ଗୋଟେ ଜିନିଷ ହେଇଗଲା।
ହଁ ତାପରେ ସେ ଇଏ ଟା କାଳେ ନ ହେଇଯ ଆଉ ସେଥି ପାଇଁ ଡର ଲାଗେ।
ଇ ରେ ଯୋଉ ମାନେ ମାଇଣ୍ଡ ଟା ହେଇଥିବ ଜାଣିଥିବେ ମୋ ମୁଣ୍ଡ କଣ ହେଇଗଲା ଆଉ ସେଇ ଦିନଠୁ ଟିକେ ଡରି ଯାଇଛି ଆଉ ତା ପରେ ମୁଁ ଯେତେବେଳେ ବି ବସେ ମତେ ବହୁତ ଡର ଲାଗେ ମୁ ଜମା ବି ଯାଏନି ବସିବା ପାଇଁ ଯଦି ବି ବସିଥାଏ ତାହେଲେ ଦି ଥର ଏମିତି ଝୁଲି ଦେବି ତା ରେ ଓହ୍ଲେଇ ପଡେ।
ଆଚ୍ଛା
ଉପରେ ଆଉ ବସିନି ପ୍ରାୟ।
ମୁଁ ବି ମୁଁ ଦୋଳିରେ ବି ଖେଳିଛି କିନ୍ତୁ ମୁଁ କେବେ ପଡ଼ିନି ଦୋଳିରୁ କିନ୍ତୁ ଏଇଠି କହିବାକୁ ଗଲେ ଉ ମୋର ଟେନ୍ଥ ଟେନ୍ଥରେ ତ ମୁଁ ଝୁଲିଥିବି କି ନ ଝୁଲିଥିବି ମୋର ମନ ନାହିଁ। ବୋଧେ ଛୋଟ ଥିଲି ଯେତେବେଳେ ନାଇନ୍ଥ କି ଏଇଟ ଯାଏ ମୁଁ ବୋଧେ ଝୁଲିଛି ଦେନ୍ ତାପରେ ଏଇଠି ହେଇଗଲାଣି ଦଶ ବର୍ଷ ପାଖ ତା ବାକି ମାନେ ମୁଁ ଝୁଲିନି ଦୌଡେଇରେ କେମିତି
ହୁଁ ହୁଁ ମୁଁ ମୁଁ ଏବେ ତ ଫୋନ ହେଲା ନା ଆମର ଏବେ ମାନେ ଏଇ ପାଞ୍ଚ ବର୍ଷ ହବ ଭୁନ୍ଦ ଧରିବା ରହିଲା ତ ଏଇ ପାଞ୍ଚ ପାଞ୍ଚ ବର୍ଷା ଭିତରେ ଏ ଫଟୋ ଉଠେଇବା ପାଇଁ ଏବେ ହିଁ ମେ ଦୋଳିରେ ବସୁଛି ଖାଲି ମାନେ ବସିଲି ଫଟୋ ଯଦି ଉଠେଇବା କଥା ହେଲା ଉଠେଇଦଲି ସରିଲା ଓହ୍ଲେଇ ମାନେ
ଯାହା ହଉ ସେତିକି ତ କର ମତେ ସେତିକି ବି ସୁଯୋଗ ମିଳିନି ମାନେ ଦୋଳି ହିଁ କୋଉଠି ନାହିଁ ହ ଏଇଠି କୋଉଠି ପାଖରେ ଏମିତି କୋଉଠି ଯଦି ବାହାରେ ଥାନ୍ତି। ତାହେଲେ କୋଉଠିକେ ଏମତି ଆଜିକାଲି ମଲ ଫଲ ରେ ବି ଆଗରେ ସୋ ପାଇଁ ରହିଯାଉଛି ରଜ ସ୍ପେଶାଲ।
ହଁ ଏବେ ତ ବହୁତ ପ୍ରକାର ମାନେ ସବୁ ଡେକୋରେସନ ହେଲାଣି ସବୁଠି ସୁନ୍ଦର ଦେଖା ଯିବା ପାଇଁ।
ହଁ। ତ ଯାଇଥିଲେ ବସିଯାଇଥାନ୍ତି ତ ଯାଇନି ତ ଦେ ଦେଖିଆ କଣ ହଉଛି।
ଆଚ୍ଛା ଆଚ୍ଛା।
ରଜ ତ ସରିଗଲାଣି ସେମତି। ରଜ ରଜ ରଜ ରଜ ରଜ ଶେଷ।
କି ଛଅ ଦିନ ହବ ସରଲ ଛଅ ହଁ ଛଅ ଦିନ ହବ ନା। ହଁ ଉଁ ଚାରି ପାଞ୍ଚ ଦିନ ଛଅ ଦିନ ହବ ହଁ। ସରିଗଲାଣି ଆଉ ରଜ କେବେ ହବ? କେବେ ହବ ନ୍।
ହଁ ଅପେକ୍ଷା ଅପେକ୍ଷାରେ ଥାଏ ମଣିଷ ନୂଆ ଡ୍ରେସ୍ ଆଣିବା ସେଇଟା ପୁଣି ତିନିଟା ଡ୍ରେସ୍ ଆଣିବା ତା ସହିତ ମ୍ୟାଚ କରି କି ଇୟ ରଙ୍ଗସ୍ ତା ସହିତ ଚୁଡ଼ି ତା ସହିତ ମେହେନ୍ଦୀ ଲିପ ଷ୍ଟିକ୍ କାଜଲ ଆ ବିନ୍ଦି ଅଳିତା ନେଲପୋଲିସ। ମାନେ ସବୁଠୁ ସବୁ କିଣା ହେଇକି ରଖା ହେଇଥିବ ସଜବାଜ ହବା ପାଇଁ।
ଆଜ୍ଞା ଯାହା କହିଲେ।
ଦେଖ
ଆଗରୁ ଆଗରୁ ବି ମାନେ କଣ କହିଲେ ଆମର କିଛି ମାନେ ଥିଲେ ପର୍ବ ଆମର ପୋଷାକ ମାନେ କିଣା ହଉଥିଲା ଡ୍ରେସ ଇଏ ହରିକ ସବୁ।
ହଁ
କିନ୍ତୁ ଏବେ ତ ନିତିଦିନିଆ ହେଇଗଲାଣି ଆଉ ସେମିତି କିଛି ଲାଗୁନି।
ହଁଲୋ। ଆଜିକାଲି ନିତିଦିନିଆ କଣ ହେଇଗଲା ନା ଆମର ଯୋଉ ଅନଲାଇନ୍ ଅର୍ଡ଼ର ହେଇଗଲା। ତ ଯେତେବେଳେ ଇଚ୍ଛା ହେଲା ଯୋଉଟା ଇଚଛା ହେଲା ଆମେ ଦେଖିଲେ ଚଏସ୍ କଲେ ଆଣ୍ଡ ଅର୍ଡର
ଆପଣ କଣ ବେଶୀ ଅନଲାଇନ୍ ଅର୍ଡ଼ର କରନ୍ତି?
ନା ମୋର ସବୁ ଅଫଲାଇନ ମୁଁ କେତେବେଳେ କୋଚିତ୍।
ମୁଁ ଯେତେବେଳେ ଅନଲାଇନ ସବୁ ସପିଂ କଲେ ମୁଁ ଟୋଟାଲ କହିବାକୁ ଗଲେ ସେତେ ଦିନ ଠାରୁ ଏମିତି ଆମର କଣ କହିଲେ ଚପଲ ହରିକା ଥରେ ଉଁ ମଗେଇଥିଲି ମାଆ ଙ୍କର ଏମିତି ହେକି ଆଉ ଡବା ହଁ ଏମିତି ମଗେଇଥିଲେ କିନ୍ତୁ ଡ୍ରେସ୍ କିନ୍ତୁ ଗୋଟେ ନା ଦିଟା ମଗେଇଥିଲି।
ହଁ ମୁଁ ବି ସେମିତି ସେଇ ଗୋଟେ ଦିଟା।
ଗୋଟେ ଏମତି ଟପ୍ ହଉ ଗୋଟେ ଗୋଟେ ଗାଉନ ଟା ମତେ ଭଲ ଲାଗିଥିଲା ତାର ଦୁପଟା ସେଟ୍ ଥିଲା।
ଆଚ୍ଛା।
ସେଇଟା ମତେ ଭଲ ଲାଗିଥିଲା ସେଇଟା ଅର୍ଡର କରିଦେଇଥିଲି ଭଗବାନଙ୍କ ଦୟାରୁ ସେଇଟା ଭଲ ଆସିଥିଲା।
ଆଚ୍ଛା ମୋର ବି ସେମିତି।
ଆଉ ମୁଁ ପଛେ କିଣିବାକୁ ଯିବି ଦୋକାନ କୁ କିନ୍ତୁ ମୁଁ ଅନଲାଇନ ଆଣିନି।
ହୁଁ ମୁଁ ବି ସେମତି ବହୁତ କମ୍ ହିଁ ଆଣେ ଅନଲାଇନ ରୁ ମୋ କିନ୍ତୁ ସବୁ ଡ୍ରେସ୍ ଅଫଲାଇନ୍ ହିଁ ଥିବ।
ଅନଲାଇନ ରେ ଆଣିବାଦଠେଇ କିଛି ନାହିଁ ମେନ୍ ହଉଛି କପଡାର କ୍ଵାଲିଟି। ନର୍ମାଲ ଥାଏ ମାନେ ଖରାପ ବି ନଥାଏ ନର୍ମାଲ ବି ଗୋଟେ ଗୋଟେ ଥାଏ। ଯୋଉଟା କି ଆମର ବହୁତ ଦିନ ୟୁଜ କରି ହବନି।
ହଁ ସେଇ ତା ସିଏ ଦେଖାଏ ଗୋଟେ ଆସେ ଆଉ ଗୋଟେ।
କଲର ବହୁତ ଇଏ ଡିଫରେନ୍ସ ଥାଏ।
ତ ଗୋଟେ ଭଲ ପଡିଯାଏ କେମତି କଣ କିନ୍ତୁ ପ୍ରାୟତଃ ସବୁ ମିଷ୍ଟେକ୍ ଆସେ।
ହଁ ବା ବହୁତ ମିଷ୍ଟେକ୍ ଆସେ। ମୁଁ ତ ମଗେଇବା ଭିତରେ ସେମିତି ମୋର କିଛି ହେଇନି।
ମୁଁ ତ କହୁଛି ଗୋଟେ ଟେ, ସାମାନ୍ୟ କଲରଫୁଲ୍ ଚୁଡ଼ି ଗୋଟେ ଅର୍ଡର କରିଥିଲି ଚୁଡ଼ା ସେଟ୍ ଯୋଉଟା ଏମିତି ଶାଢୀରେ ପିନ୍ଧିବା ପାଇଁକା। ଅର୍ଡର କରିକି ଆ ଘରେ ଆସି ପହଞ୍ଚି ଥିଲା ବେଳକୁ ସେଗୁଡ଼ା ସବୁ ତିକ ଯାଇଛି।
ହୋ ହୋ।
ସବୁଧିକ ଭାଙ୍ଗି ଯାଇଛି। ମାନେ ଏ ଏତେ ମନ୍ ଦୁଃଖ ହେଲା, ତାପରେ ତାକୁ ଖୋଲି ତ ଦେଇଛି ଆଉ ପ୍ୟାକ୍ କିଂ କରିବି ବି ମୁଁ କେମିତି ତାକୁ କେମିତି କଣ ଜଏଣ୍ଟ ଯୋଉଟା କରିକି ପୁଣି ରି ଟନ୍ ମାରିବିି ସିଏ କହିବ କି ଇଏ ଭାଙ୍ଗି ଦେଇକି, ଦେଇ- ଦେଇଛନ୍ତି ବୋଧେ
ହଁ ନାଇଁ ଯୋଉମାନେ ରିଟର୍ଣ କଲେଣି ସେମାନେ ଜାଣି ଥିବେ। ଆମେ ଆଣୁନୁ ନା ନା ଏତେ ଥିଲାକି ଆମୁକୁ ଟିକେ ଡର ଲାଗୁଛି ଆଉ।
ତାପରେ ମୁଁ ମୋ ଭାଇ ଫୋନ୍ ରୁ ଅର୍ଡ଼ର କରିଥିଲି, ତ ସିଏ କଣ କହିଲା କହିଲା, ସିଏ ଯେହେତୁ ଫ୍ଲିପ୍ କାର୍ଡରେ ମେମ୍ବରସିପ୍ ହେଇଯାଇଛି। ତ ସିଏ କହିଲା ନା ମୁଁ ରିଟର୍ଣ ମାରିବିନି ତୋର। ତୋ ଯାହା ଆସିଛି ଆସିଛି ତୁ ରଖିଲେ ରଖ, ନହେଲେ ନାଇଁ। ନହେଲେ ଖରାପ୍ ହେଇଯିବ କଥା ଟା ମୁଁ ରିଟର୍ଣ ମାରିବିନି। ମୋର ଯୋଉ ଜିନ୍ସ ଆସେ ମାନେ ଆସେ, ମୁଁ ତାକୁ ରଖେ। ସେ ଭଲ ଆସୁ ତେଣିକି ଖରାପ ଆସୁ। ମୁଁ କହିଲି ତା ମାନେ କଣ ଏଇଟା ଏମିତି ପଡି ଛି ମୁଁ ଏଇଟାକୁ କେମିତି କଣ ଫୁଣି ରଖିବି ତୁ ବି ଗୋଟେ ଭାବେ ନା ତୁ କେମିତି କୋଉ ହିସାବରେ ତୁ ଏଇଟା ଅର୍ଡ଼ର କରୁଥିଲୁ ଏଇଟା ତ ଦେଇକି ବାହାରୁ ଆଣିବା କଥା ଫାନା ଦେଖିକି ନିଜ ମାପର ନିଜ ଇଏର ଏଇଟା ସିନା ଭାଙ୍ଗି ଯାଇଛି, ଯଦି ନ ଭାଙ୍ଗି ଥାନ୍ତା ଯେଦେ ତ ହାତକୁ ହେଇନଥାନ୍ତା ପୁଣି ରିଟର୍ଣ ମାରିବାକୁ କହିଥାନ୍ତୁ। ମୁଁ ତ କଦାପି ମାରିନଥାନ୍ତି। କହିଲି ଏଇ ସର୍ତ୍ତଟା ତୁ ମୋତେ ଅର୍ଡର କଲା ପୂର୍ବରୁ ତ କହିପାରିଥାନ୍ତୁ ନା, ତୁ ତ ସେତିକ ବି ମତେ କହିନୁ। ତ ତାର ମୋର ବୋହୁତୁ ଯୁକ୍ତି ତରକ ହେଲା। କୁହନି କୁହନି ମୁଣ୍ଡ ଖରାପ୍ ଯୁକ୍ତି ତରଖ ହେଲା।
ଆଚ୍ଛା।
ଏମ୍ତି ଆଉ। ଅନଲାଇନ୍ ରେ ସବୁ ଏମ୍ ଟିଭ୍ ଇନ୍ଷ୍ଟେକ୍
ହଁ ମୁଁ ବା ଥରେ ଏଇ ଯୋଉ ରୋଜ୍ ମେରି ୱାଟର୍ ଟା ଆମର ଚାଲିନଥିଲା ତାକୁ ଦେଖଉଥିଲା ସେଟା ଭଲ ଆକ୍ଚୁଆଲି ସେଇଟା ଭଲ। କିନ୍ତୁ ମୁଁ କଣ କରିଥିଲି ନା ତାକୁ ମିଶୋ ରୁ ଅର୍ଡର କରିଦେଇଥିଲି। ଯୋଉଥିପାଇଁ ମିଶୋ ରୁ ହଁ ସ୍ପ୍ରେଟା, ସ୍ପ୍ରେଟା ଆ ମୁଁ ମିଶୋ ୟ ମୁଁ କଣ ମୋ ମାଉସୀଙ୍କ ଘରେ ମୁଁ ରୁହେ। ସେ ଭଉଣୀ ମ୍ୟାରେଜ୍ କରିନଥିଲେ। ମୁଁ କହୁଛି ଦି ଅଢେଇ ବର୍ଷ ତଳର କଥା। ମ୍ୟାରେଜ୍ କରିନଥିଲେ। ସିଏ ବି ଦେଖିଛନ୍ତି। ମୁଁ ବି ଦେଖିଛି। ଆମେ ଆଉ ଭଲସେ ଦେଖିଛୁ ଏଇଟା ମାନେ ଫେକ୍ କି କଣ ତାର ଲେଖାଟା ଆଉ ତଳ ଟା ଦେଖିନୁ। ସେ ଯେତେବେଳେ ଆସିଗଲା, ତାକୁ ଦେଖୁ ଦେଖୁ ମୁଁ କହିଲି, ମୁଁ କହିଲି ଏଇ କଣ ଏମିତି ଦେଖାଯ ଯାଉଛି ଇଏ ତ ନୁହଁ ରିଏଲ୍ ନା କଣ। ତାପରେ ସବୁ ଆସିଛି ଏଇଟା ଫେକ୍ ଏମ୍ତି ଲେଖା ଯେମିତି ଆସିଛି।
ହଁ ସବୁ ସବୁ ଜିନ୍ସ ର ଗୋଟେ ରିଅଲ୍ ଅଛି, ଫେକ୍ ବି ଅଛି।
ତାକୁ ଆଉ ବି ମୁଁ ୟୁଜ୍ କରୁନଥିଲି, ଫୋପାଡି ଦେଲି। ବେକାର୍ ପଇସା ଲସ୍ ହେଲା।
ମନ ଦୁଃଖ, ଛାଡ କହିଲେ କିଛି ଲାଭ ନାହିଁ। ଆଛା ହୋଉ ତମେ ଯାଅ କଣ କର। ମୁଁ ଯାଉଛି ଟିକେ ଖାଇବି।
ଆଜ୍ଞା ଆଜ୍ଞା, ହୋଉ।